ହାଲୋ।
ହୁଁ କଣ କରୁଚ?
ତମେ କଣ କରୁଚ?
ସେ ପୁଅର ଶୋଇବୁ।
କଣ?
ଏ ପୁଅଟା ଉଠିଥିଲା ତ ତାକୁ ଶୋଇ ଦଉଚି।
ଓହୋ ଶୁଆଇଦଉଚ?
ଖାଇଲଣି ନା?
ହଁ ତମେ ଖାଇଲଣି?
ହଁ ମୁଁ ଆଉ ଥରେ ଟିକେ ଆଉଥରେ ଖାଇବି।
ଉଁ।
ଆଉ ବର୍ଷା ହଉଚି?
ବର୍ଷା ହଉଥିଲା ପୁଣି ଛାଡିଗଲା।
ହୁଁ। ତ ଖାଇ ଖାଇକି ଶୋଇ ପଡିବ ଯିବନି।
ନାଇଁ ଆମର ପା ଏଇନା ରୋଷେଇ ଚାଲିଛି ମୁଁ ଏଇନା ଆଳୁ ଛଡଉଛି।
ହଁ ଏତେ ଲେଟ୍?
ହଁ ମୁଁ ଟିକେ କାମ କରୁଛି ତ?
ହୁଁ। କାମ କରିବ ଗୋଟେ ଏତେ ଲେଟ ସାଢେ ଗୋଟେ ହେଲାଣି କେତେ ବେଳେ ରୋଷେଇ କରିବ ଖାଇବ?
ଆଉ କଣ କରିବା ଏକୁଟିଆ ମଣିଷ ଆଉ କଣ କରିବା?
ହଁ ଆଗେ ସିନା କାମ ସାରିଦେଇକି ଟାଇମ ଗୋଟେ କରନ୍ତ ଗୋଟେ ଭିତରେ ଖାଆନ୍ତ।
ଅ ହଁ ଯେ ହେଲେ କଣ କରିବା ଏଇ ଛୁଆତ ବୁଝୁନାହାନ୍ତି କଥା। ଲେଟରେ ଉଠୁଛନ୍ତି।
ସେ ତମକୁ ଉଠେଇବାକୁ ପଡିବ ନା ଆଉ
ଆଉ ତାଙ୍କୁ ବଡ ବଡ ପିଲା ହେଲଣି ବି ତାଙ୍କୁ ଆଉ କଣ କହିବ?
ଉଠେଇକୁ ପଡିବ ନା କାମ ସାରିକି ବାରଟା ଗୋଟେ ଭିତରେ ଖାଇବା ପାଇଁ ରୋଷେଇ ସାରିମ ଖାଇବା ଦିଟା ତିନିଟା।
ହଁ ପା।
ସକାଳୁ କଣ
ଏ ଏଇ ଛତୁଆ ଦେଇ ଦଉଛୁ ଆଉ ନହେଲେ ଛୁଆ ତାଙ୍କର ଛତୁଆ ମୁଁ ଟିକେ ଚାହା ଫା ପିଇ ଦେଇକି ପଳଉଛି ଆଉ
ହୁଁ ହୁଁ। ଚା ପିଉଛ ସକାଳୁ ଗ୍ୟାସ ଫ୍ୟାସ ହବ।
ନାଇଁ ସେମିତି ବେଳେ ବେଳେ ପୋହା କରିଦଉଛି ପିଠା କରିଦଉଛି ଏମିତି ଆଉ
ହଁ ଡେଲି ଚାହା ପିଅନ୍ତିି।
ହଁ ମୋର ବି ଟିକେ ଗ୍ୟାଷ୍ଟିକ ଅଛି ତ ସେମ ତି ଯୋଉଦିନ କରି ନ ପାରୁଛି ଆଉ
ହୁଁ ଭଲ କରିଛ ଆଉ ତମେ ଖାଆ ଖିଆ ଖିଇ ହେଇନି ନା ରୋଷେଇ ସାରିବ କେତେ ସେ ତିନଟା ବେଳୁ ଖାଇବେ ସବୁ ଆଉ
ହଁ ପା ଏଇ ଛୁଆ ଟିକେ ମତେ ସାହାଯ୍ୟ କରୁନାହାନ୍ତି କିଛି ନାହିଁ।
ହୁଁ।
ହଁ। ସମସ୍ତେ ବୋଧେ ଖାଇ ପିଇକି ଶୋଇଲଣି?
ଆମର ଶୋଇକି ଉଠିନୁ ଆମେ ନଅଟାରେ ଖାଇଦଉଛୁ ଠିକ। ଖାଇ ଦେଇେଇକି ଶୋଇପାରୁୁଛୁ ଶୋଇପଡିକି ପୁରଦା ଶୋଇପଡା। ସାଢ଼େ ନା ଟା ଦଶଟା ବେଳକୁ
ଓହୋ।
ସାଢେ ଗୋଟେ ଦି ଟା ବେଳ କୁ ଉଠିବା ଆଉ।
ତମେ ତମର ଦି ଜଣ ମଣିଷ ଆଉ। ଆମର ଏରା କଣ କହିବେ ଜାଣିପାରୁଥିବ ତ ଆଉ।
ନା ଆମର ଘରେ ବି ଏତିକି, ଘରେ ବି ଆମର ଲୋକ ସମୀସ୍ତଙ୍କର ନଅଟା ଦଶଟା ସୁଦ୍ଧା ବୋହୂ ମାନେ ଖାଇସାରିଥିବେ। ଛୁଆ ପିଲା ସକାଳୁ ଉଠେଇ ସମସ୍ତେ ଉଠେଇକି ଟିସନ ଫିସନ୍ ଯାନ୍ତି। ଆଉ ଝିଅ ଛୁଆ ତ ବାର ଟା ଗୋଟେ ରେ ଗାଧାନ୍ତି।
ଯାହା ହେବ ନା ଏଗାରଟା ବାରଟା ଭିତରେ ଖିଆଖିଇ ସାରିବ। ଫେରି ଆମର ତ ଦି ଟାଇମ ଖାଇବା, ଯିଏ ଖାଇବା ଖାଇବେ ଯେ ଚା ଫା ପିଇବେ ଚା ତ ସମସ୍ତେ ପିଅନ୍ତି ନାଇଁ। ଆମର ଜଳଖିଆ ଏତେ ଲୋକଙ୍କର ନୁହେଁ। ସକାଳୁରେ ପଖାଳ ଖାଇବେ ସେଠ ଗୋଟ ଦିଟା ତିନଟା ତିନି ଟା ଚାରି ଟା ବେଳକୁ ଫେରେ ଖାଇବେ ତ। ରାତିକି ଚାରି ପାାଖଆ ରୁଟି କଣ ଏ ସବୁ ଖାଇବେ ଆଉ।
ହୁଁ ହୁଁ।
ଏତେ ଲେଟ୍ ସାଇକି ଆମେ ପଟ ଲୋକ ରହିବେନି।
ଆଉ ଦିଟ ତିନିଟା ଖାଇବେ ଆଜିି ସିନା ଦିଟା ତିନିଟା ରେ ଖାଇବେ ଶିତ ଦିନରେ। ସେତେବେଳେ ତ କାମ ନାହିଁ, ଛୋଟ ଦିନକୁ ବହୁତ୍ କାମ।
ଆଉ କଣ କରିବା, ଏଇତ ଜୀବନ ଆଉ। ଆଉ କାମ ନ କଲେ ନହଉଣି ନ ନ ଶରୁୁଣ ଆଉ। କରିବା ପାଇଁ ପଡିବ ଆଉ।
ଏକୁଟିଆ ଏକା ହେନେ ସେୟା ହୁଏ ଭାରି ମୋ ଦେଇ ଗୋଟେ ସେମିତି। ଛୁଆ କିଛି ନ କନେ ହେନେ ଯାହା ବି ହେନେ ଗୋଟେ ଭିତରେ ଖାଇବେ ସେ।
ଏଇ ଛୁଆ ବୁଝୁଛନ୍ତି ଏ ବୁଝୁଛନ୍ତି କଷ୍ଟ ବୁଝୁ ନାହାନ୍ତି।
କହିଲେ ଆମକୁ ଏଇଟା ଦିଅ ସେଇଟା ଦିିଅ।
ସେଇ ହେଲା କଥା ଛୁଆ ବୁଝୁନାହାନ୍ତି ସେ ହବ ସେ କହିବେ ଏଟା ଖାଇବୁନି ସେ କହିବ ସେଟା ଖାଇବୁନି।
ତମ ଛୁଆଟା ଏଇନା ଛୋଟିଆଟା ଆ ଆମର ଏ ଦିଦା ଆସିକି ବଡ଼ ବଡ଼ ପିଲା ହେଲାଣି।
ସେ ବଡ ପିଲା ଜଣ ବୁଝିବା କଥା ନା ଆଉ।
ହଁ ପା। ସେଇ ରେଟ ଦୋଉଥିବେ ସେଇ କିଛି ଭାଙ୍ଗିବେନି। ଏ ସବୁ ହେଇନ୍ତି ବେଡ୍ ଉପରେ ପଡିଥିବ ଏଈ ଭଳିଆ ଛୁଆଙ୍କୁ କଣ କହିବ?
ହଁ। ଆଉ କଣ କହିବି, ଆଉ ଉଠିବ ଲୁଗା ପଟା ଟେ କି ଟୁକା ରଖିଦେନେ ସଜା ସୁଜି କରୁନି କି କେ ଆଉ ଜଣ କଣ କରିଦିଅନ୍ତା।
ହଁ।
ଆଉ ସେୟା ଆଉ କଣ କରିବି ଛୁଆଯଦି ନ କରି
ହଁ, ପୁଣି ଛତୁଆ ଦେଲାବେଳକୁ ଆମେ ଛତୁଆ ଖାଇବୁନୁ। ତାଙ୍କ ପାଇଁ ବି କଣ କରିବା ପାଇଁ ପଡୁଚି।
ସେଇଆ କଣ କରି ସବୁ ଘର ଛୁଆ ସେଇଭଳି ହୁଅନ୍ତି।
ହଁ ପା।
ବାହରେ ଗାଳିମାଡା ଖାଆନ୍ତି ତାପରେ ଜାହା କରନ୍ତି।
ଆଙ୍କୁ ବା ବାଡେରେଇଲେ ୟାବାପା ଏମିତି ଚିଲେଇବେ।
ଚିଲେଇବେ?
ହଁ।
ଉଁ ହୁଁ।
ଚିଡ଼ନ୍ତି ତାହାନେ?
ହଁ କୁହନ୍ତି କାଇଁ ଛୁଆରାଙ୍କୁ ବାଡୋଉଚୁ ତାଙ୍କୁ ସେ ଯାହା କୋହୁଚନ୍ତି ହେଇରା ଦେ ଖାଇବାକୁ।
ଉଁ ହୁଁ।
ସିଏ କଣ ଆଉ ବୁଝୁଚନ୍ତି ସିଏ ସପ୍ତାହକୁ ଥରେ ଆସୁଛନ୍ତି। ହଁ, ଯଦି ଛୁଆ ମୁଁ କଣ କହିବି ମତେ ଗୁରେ ପାଟି କରିବେ।
ହୁଁ ହୁଁ।
ପାଠ ପଢାରେ ସବୁ ଭଲ ହଁ ପାଠ ପଢାରେ ସବୁ ଭଲ ଖାଲି ଖାଇବା ପିଇବାଟାରେ ମୋର ଟେନସନ୍ ନହେଲେ ଆଉ କିଛି ନାହିଁ। ଏଇଟା ଖାଇବିନି ସେଇଟା ଖାଇବିନି ଏଇରାଙ୍କୁ କଣ କହିବ।
ଛୁଆ ସ୍ନେହ କରିବେ ଛୁଆ ହେନେ ବାପାମାନେ ମାମାନେ ସିନା କିଛି ନହେଁନେ ବାପା ମାନେ ବି ପାଟିକରିବେ।
ହଁ ପୁଣି ଉଠିବାକୁ ପଡୁଛି ପୁଣି ସାଢେ ନଅଟା ଭିତରେ ମୋତେ ପୁଣି ଯିବାକୁ ପଡୁଚି। ମୁଁ ଏଇନା ଆସିଲି। ଏଇନା ଆସିକି ଏଇନା କରିବି ଭାତ ଫାତ ସବୁ କରିଦେଇକି ଯାଇଥିଲି। ଭାତ ବସେଇଦେଇକି ଯାଇଥିଲି। ସେ ଏଇନା ଆସିକି ତାଙ୍କପାଇଁ କରିବି ଏଇ ରା ଏଇନା ଆସିବେ ସ୍କୁଲରୁ।
ଏଇନା କଣ କହିଥିବେ ଛୋଟ ଛୁଆ ତାପରେ ଯୋଉ ଛୋଟ ଛୁଆ ଘରକୁ ଇଆଡେ ଇଏ ଯିଏ ତାପରେ ମା ମାନେ କହିଲା ବେଳକୁ ମୁଁ ବାପା ମାନେ ଚଢି ଆସିବେ।
ଆମକୁ କଣ ଇଚ୍ଛା ହୋଉଚି କି ବାଡେଇବା ପାଇଁ ତାଙ୍କ ଭଲ ପାଇଁ ଆମେ ବାଡୋଉଚୁ ନା ଆଉ। ଆଉ ତମର ଆଜି କଣ ରୋଷେଇ ବାସ ହେଇଥିଲା?
ସେଇଆ କୁହନ୍ତି ବାପ ମାନେ କହିନେ କି? ମନେ ମା ମାନେ କହିଲେ ବେଳକୁ ଏତେ ଇଏ ହେବେନେଇ। ଆଉ ବାପା ମାନେ କିଛି ହେବନି ଆଉ ଛୁଆ ବାପା ମାନପାଙ୍କର ଛୁଆଙ୍କ ସାହସ ବଡିଯିବ।
ହଁ ଏଇ ୟା ବାପା ଏମାନଙ୍କ ମୁହଁ ବେଶି ବଢେଇଚନ୍ତି।
ହୁଁ ସେପା ଶାହାସ ବଢିଯିବ। ଆଉ କଣ କରିବା ଛୁଆ ସାଆସ ବଡ଼ିଲେ ଆମେ ଆଉ କଣ କରିବୁ।
ହଁ ପା ଆଉ ତୁମର ରୋଷେଇ କଣ ଆଜି ହେଇଚି ତରକାରୀ ପତ୍ର?
ଆଜି ସାଧା ଆଇଟମ ଶନିବାରେ ଆଉ।
ଉଁ ହୁଁ।
କାନି ନା ଯୋଉ ସୋମବାରେ ମଙ୍ଗଳବାରେ ଗୁରୁବାରେ ଶନିବାରେ କଣ କରିବି?
ହଁ ପା ଏଇରା ଗୋଟେ ଟେନସନ୍ ଖାଇବେନି କଣ ୟାଙ୍କ ପାଇଁ କରା ହବ ଅଲଗା।
ଆଉ ସେଇ ସାଧା ଆଇଟମରେ ସବୁବେଳ ପାଇଁ ଛୁଆଙ୍କ ତାପରେ ଶନି ଶନିବାରେ, ସୋମବା ମାଛ ନ ଖାଇନେ ଭଲ ଲାଗୁନି ଆଉ। ସାଧାଲୁଣ କେତେ ଖାଇବୁ।
ନାଇଁ ସବୁବେଳେ ଏଇଛୁରାଙ୍କୁ ଖାଲି ଆଇଁଷ ଦରକାର। ଖାଲି ଆଇଁଷ ଖାଲି ସବୁବେଳେ କୋହୁଚନ୍ତି ଆମକୁ ଖାଲି ଚିକେନ ମଟନ ଆଣିକି ଦିଅ।
ହୁଁ ହୁଁ।
ଏମିତିଆ ଛୁଆମାନଙ୍କୁ ଆଇଁଷ ନହଲେ ଏମାନଙ୍କ ଭାତ ଗଳୁନି।
ହଁ। ପୁଅ ତ ଆଉ ସାଧା ଖାଇଜ ନା ସେମାନେ ଖାଲି ବିରିୟାନୀ ଦିଅ ମଟନ୍ ଦିଅ। ଚିକେନ୍ ଦିଅ।
ହଁ ପା।
ହେଇୟା। ସେଇଆ।
ନାଇଁ ପା।
ରୋଷେଇ କରିକି ତମେ ସକାଳୁ କରି ଭାତ ଭାତ ଖାଅନା ଆଉ ଯାଅ ତମେ ରୋଷେଇ କରିଦିଅ।
ହଁ ହଁ ମୁଁ ରୋଷେଇ କରିକି କରିବି।
ହଉ କର ତମ ରୋଷେଇ।
ହଁ ହଁ।
କାଟ କାଟୁସେ